ହଁ ହାଲୋ।
ହଁ ପୁରା ଆଉ ଯୋଉ ପ୍ରଶ୍ନ ଅଛି ମୁଁ ପଚାରୁଚି?
ହଁ ପଚାର?
ଭାରତର ପ୍ରଥମ ରାଷ୍ଟ୍ରପତି କିଏ?
ରା-ରାଜେନ୍ଦ୍ର ପ୍ରସାଦ।
ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ?
ଡକ୍ଟର ସର୍ବପଲ୍ଲି ରାଧା କୃଷ୍ଣ।
ଆଉ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ?
ଆଁ ପଣ୍ଡିତ ଜବାଲଲାଲ ନେହେରୁ।
ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ?
ସରଦାର ବଲ୍ଲବଲ ପଟେଲ।
ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ?
ଭୁଲେନ ଅବୁଲ କଲାମ ଆଜାଦ।
ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ କିଏ?
ବଳଦେବ ସିଂ।
ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ?
ରାଜେ ରାଜା ରାମ ମୋହନ ରାଉତ। ଆଉ ସରି ଇନ୍ଦିରା ଗାନ୍ଧୀ।
ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ?
ରାଜାରାମ ମୋହନ ରାଓ।
ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ?
ଅଁ ରବି ରବୀନ୍ଦ୍ରନାଥ ଟାଗୋର।
ପୃଥିବୀର ବୃହତ ମହାଦେଶର ନାମ କଣ?
ଏସିଆ ମହାଦେସ।
ପୃଥିବୀର ବୃହତ ମରୁଭୂମିର ନାମ କଣ?
ସାହାରା ମରୁଭୁମି।
ପୃଥିବୀର ବୃହତ୍ତମ ପକ୍ଷୀର ନାମ କଣ?
ଓଟ ପକ୍ଷୀ।
ପୃଥିବୀର ବୃହତ୍ତମ ପର୍ବତର ନାମ କଣ?
ମାଉଁଟେନ୍ ଏଭ
ପୃଥିବୀର ବୃହତ୍ତମ ଦେଶର ନାମ କଣ?
ହ। ରକ୍ଷଆ ଜୋଶର। ରସିଆ ଦେଶ।
ପୃଥିବୀର ବୃହତମ ସହରର ନାମ କଣ?
ଟୋକିଓ ସହର।
ପୃଥିବୀର ବୃହତ୍ତମ ସ୍ଥଳ ଚର ଜୀବର ନାମ କଣ?
ହାତୀ।
ପୃଥିବୀର ଉଚ୍ଚତମ ଜୀବର ନାମ କଣ?
ଜିରାଫ।
ପୃଥିବୀର ଉଚ୍ଚତମ ବିଲ୍ଡିଂ ର ନାମ କଣ?
ବୁର୍ଜ ଖଲିଫା।
ଓଡ଼ିଶାର ସବୁଠୁ କମ୍ ସକ୍ଷ୍ୟର ଜିଲ୍ଲାର ନାମ କଣ?
ଲେଖା ହେଇନି କିଛିି ବି ଉତ୍ତର କମେଣ୍ଟ
ଗଣିତର ଜନକ କିଏ?
ଆକ୍ରୋମେଟିସ୍।
ଶୂନ ର, ଏକ କି ପ୍ରକାର ସଂଖ୍ୟା?
ଅ ଅଖଣ୍ଡ।
ସ୍ଵତନ୍ତ୍ର ସଂଖ୍ୟା କିଏ?
ଏକ।
ଶୁନ ଏକ ଯୁଗ୍ମ ନା ଅଯୁଗ୍ମ ସଂଖ୍ୟା।
ଯୁଗ୍ମ।
ଗଣିତରେ ମୋଟ କେତୋଟି ଅଙ୍କ ଅଛି?
ଦସୋ ଟି।
ଜ୍ୟାମିତିର ଜନକ କିଏ?
ଯୁକ୍ଲିଡ଼। ୟୁକ୍ଲିଡ କ୍ଲିଡ।
ୟୁକ୍ଲିଡ଼୍।
ହଁ ୟୁକ୍ଲିଡ।
ସବୁଠାରୁ ବଡ଼ ଋଣାତ୍ମକ ସଂଖ୍ୟା କିଏ?
ଏକ।
ଅ ଯୋଗାତ୍ମକ ଅଭେଦ କିଏ?
ମୁଁ।
ଗୁଣାତ୍ମକ ଅଭେଦ କିଏ?
କ
ଏକ। କ୍ଷୁଦ୍ରତମ ଯୌଗିକ ସଂଖ୍ୟା କିଏ?
ଜିଭ ଯୋଉ ଚାରି।
ଦୁନିଆର ସବୁଠୁ ଗରମ ଫଳର ନାମ କଣ?
କଣ ଲେଖା ହେଇଚି ୱାଟରମିଲନ୍।
ହଁ ମଣିଷର କେଉଁ ଅଙ୍ଗରେ ହାଡ ନଥାଏ?
ଜିଭରେ।
କେଉଁ ଗଛ ଉପରକୁ ମଣିଷ ଚଢି ପାରେ ନାହିଁ?
କଦଳୀ ଗଛ।
ଅସରପାର ରକ୍ତର ରଙ୍ଗ କଣ?
ହଁ ଧଳା।
କେଉଁ ଜୀବର ଦାନ୍ତ ତର ପେଟରେ ଥାଏ?
ମୟୂରର ଜୀବନ କାଳ କେତେ?
ପନ୍ଦର ବର୍ଷ।
ଭାରତର କେଉଁ ଅନୁଷ୍ୟର କେଉଁ ଅଙ୍ଗ ନିଆଁରେ ଜଳେ ନାହିଁ?
ଦାନ୍ତ।
ଭାରତର କେଉଁ ରାଜ୍ୟରେ ଟ୍ରେନ୍ ଚାଲେ ନାହିଁ?
କେଉଁ ଜୀବର ଦାନ୍ତ ନାହିଁ?
କଇଁଛ।
ଦୁନିଆର ଏମିତି ଏମିତି ଏକ ଜୀବ ଯିଏ ମଣିଷ ଭଳି ଚେପ ପକେଇ ପାରେ?
ବିଛା।
କଣ?
ବିଛା।
ଓଟ।
ଓହୋଃ ଓଟ-ଓଟ।
କେଉଁ ଯିବ ଯିଏ ଗୋଟିଏ ମାସ ପର୍ଯ୍ୟନ୍ତ ନ ଖାଇ ରହି
ବିଛା।
ସାପର ଦେଶ କାହାକୁ କୁହାଯାଏ? ବ୍ରାଜିଲ।
ବ୍ରାଜିଲ ବ୍ରାଜିଲ।
ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ?
ନଟ ମନ୍ଦିର ନାରାୟଣ ଦେବ।
ନାରାୟଣ ଦେବ।
ହଁ।
ଓଡ଼ିଶାର ପ୍ରଥମ ଶହୀଦ୍ କିଏ?
ଜୟୀ ରା ରାଜଗୁରୁ ଗୁରୁ
ଓଡ଼ିଶାର ପ୍ରଥମ ଓଡ଼ିଆ ମନ୍ତ୍ରୀ କିଏ?
ମଧୁସୂଦନ ଦାସ।
ଓଡିଶା ଅ ଗଙ୍ଗା ନଦୀ କାହାକୁ କୁହାଯାଏ?
ମହାନଦୀ।
ଓଡ଼ିଶା କେତେ ଜଙ୍ଗଲ ରହିଛି?
ଫିଫ୍ଟିନ ନାଇନ୍ ନଅ ଶ‌ ଫିଫ୍ଟି ନାଇନ ଥାଉଜେଣ୍ଡ ନଅ ଶହ ସତୁରି।
ଅଣଷଠି ହଜାର ନଅ ଶହ ଷାଠିଏ ବର୍ଗ କିଲୋମିଟର।
ଭୁବନେଶ୍ୱର କେବେ ଓଡ଼ିଶାର ରାଜଧାନୀ ହେଲା?
ନାଇଣ୍ଟିନ୍ ହଣ୍ଡ୍ରେଡ୍ ଫର୍ଟି ଏଇଟ।
ଉଣେଇଶ ଅଡଚାଳିଶ ଅ-ଅ ଓଡ଼ିଶାରେ କିଏ ଭଗ୍ ଭଗବାନ ବୁଦ୍ଧଙ୍କର ଶିଷ୍ୟ ଥିଲେ?
ହଁ ସାରିପୁତ୍ର।
କଟକ ସହର କିଏ ବସାଇଥିଲେ?
ନପକେଶରୀ।
ଜଗନ୍ନାଥ ମନ୍ଦିରରେ ନିର୍ମାତା କିଏ?
ଚୋଲ ଗଙ୍ଗଦେବ।
କୋଣାର୍କ ମନ୍ଦିରର ନିର୍ମାତା କିଏ?
ଲାଙ୍ଗୁଳା ନରସିଂହ ଦେବ।
ତମର ଚାଟ୍ ଜିପିଟି ଅଛି?
ହୁଁ।
ସେଇଥିରୁ ବାହାର କରିକି ଅଁ-ଅଁ ମାନେ ପ୍ରଶ୍ନସବୁ ଓ ଓଡ଼ିଆରେ ବାହାର କରିବ ମାନେ ଡିସ୍କସନ୍ କରିବା ପାଇଁ ମୁଁ ସେଇଠୁରୁ ହିଁ ବାହାର କରିଥିଲି ଆଉ ୟୁଟ୍ୟୁବରେ ବି। ଚାଟ୍ ଜିପିଟି ଆଉ ୟୁଟ୍ୟୁବ।
ହୁଁ। ଏବେ କ୍ଲାସ ସାଢେ଼ ତିନିଟାରେ କ୍ଲାସ ହୁଏ।
ହଁ ସାଢେ଼ ତିନିଟାରେ କ୍ଲାସ ଅଛି।
ସବୁଦିନ ମାନେ କରୁଚ କ୍ଲାସ କରୁଛ?
ନା ନା, ଆଗରୁ କରିନି ଗୋଟେ ଦିଟା ତାପରେ କରିଛି।
ଆ ହଁମ ସୋମ କାକୁ ଗୋଟେ ଦିନ କରିଥିଲି ଆଉ କରିନି।
ନାଇଁ ମୁଁ କରିଚି, ତିନି ଚାରି ଥର କରିଚି।
ହଁ
ଏବେ ତ ହବ ସାଢେ ତିନିଟାରେ।
ହୁଁ ଦେଖିଆ ଆଉ
ଏବେ ଦଶ ମିନିଟ ହେଇଗଲାଣି ମୁଁ କାଟି ଦଉଛି। ତମେ କରିବ କି କଲ?
ଆଉ ତମେ କରକି ମୁଁ କରେ, ଯିଏ ହେଲେ କଲେ ତ ହଉଛି ପଏଣ୍ଡ।
ହଁ। ମୁଁ କରିଦଉଛି।
ହଁ।
ଆଉ କିଛି କୋଶ୍ଚିନ୍ ପଠେଇ ଦଉଛି ଆଉ?
ହ